ମୁ କଲ୍ କରିଚି।
ଆଜ୍ଞା ମୁଁ ଆପଣଙ୍କୁ ସ୍ଵାଗତ କରୁଛି।
ଆଚ୍ଛା। ହଁ ହଉଛି ଆପଣଙ୍କୁ ଆଉ କଣ ରୋଷେଇ ଆସେ? ଆପଣ କାଙ୍କଡ କେତେ ପ୍ରକାର ଜାଣିଛନ୍ତି କାଙ୍କଡ଼ ଖାଇଛନ୍ତି।
କ କ ହଁ ଖାଇଛି। ଖାଇଛି ଆଉ ପ୍ରକାର ଜାଣିନି ଜାଣିଛିେ ମାର୍କେଟରେ ଏ ଯୋଉଟା ଆସେ ଗୋଟେ ଛୋଟ ଛୋଟ କାଙ୍କଡ କୁହନ୍ତି ଯୋଉଟାକୁ ଦେଶୀ କାଙ୍କଡ। ଦେଶୀ କାଙ୍କଡ ବୋଲି କୁହନ୍ତି। ଅ ସେଇଟା ଯୋତି ଆଉ ଗୋଟେ ବଡ ବଡ ତ ଆମରାଇ ପ ର ଯୋଉ ସେଇଟା ଆଉ ଜାଣିନି କ। କଙ୍କଡ କାଙ୍କଡ କେତେ ପ୍ରକାର?
ହଁ ସେ ସେଇ ସେଇ ଦି ପ୍ରକାର କାଙ୍କଡ଼, ଗୋଟେ ହଉଛି ଜଙ୍ଗଲରେ ହୁଏ, ଗୋଟେ ହଉଛି ଛି ସେ ପ୍ରାକୃତିକ ଉପାୟରେ ହୁଏ, ଆଉ ଗୋଟେ ସେଇ ଯୋଉ ଆମର ବୈଜ୍ଞାନିକ ପଦ୍ଧତି ସେ ବଡ ବଡ କରାହଇଛି ଗୋଟେ ନୂଆ ଯା ତୀରର କାଙ୍କଡ ବନାହଇଛି ସେଇଟା ଯୋଉଟା ଆମ ବଜାରରେ ମିଳୁଛି ଆଉ।
ହଁ ସେ ଛୋଟ ଛୋଟ ଛୋଟ ଛୋଟ କାଙ୍କୁଡ ଟା ହିଁ ଅଧିକ
ହଁ ଭ ସାଧା ଲାଗେ ହଁ।
ହ ଯୋଉ ଭଲ ଲ ତାକୁ
ଓହ। ମୋ ଘର ଟା ମୋ ଘରଠୁ ପାଁଶହ ମିଟର ଅ, ହଉଚି ହଉଚୁ ଚି ଜଙ୍ଗଲ। ତ ସେଇଠି ସେଇ କାଙ୍କଡ ପ୍ରବଳ ମାତ୍ରାରେ ମିଳେ ଏଇ ସିଜିନ୍ ରେ ଆରମ୍ଭ ହେଇଯିବ।
ଅଁ, ହଁ, ଅଁ,। ଆମେ ବି ଏଇଥରକ ଆଣିକି ଖାଇଥିଲେ ବଟ୍ ଛୋଟ କାଙ୍କଡ ତ ଆଣିକି ଖାଇନୁ। ମୁଁ ବଡ କାଙ୍କଡ ହଁ ବା କାଙ୍କଡ ତରକାରୀ ଟା ବହୁତ ଭଲ ଲାଗେ। ମାନେ ଉଁ, ତା ଟେଷ୍ଟ ଟା ବହୁତ ଉଁ, ଭଲ ଲାଗେ ଏଇ କଙ୍କଡାର।
ବଜାରରେ ତା ହଁ ବଜାରରେ ତା କେଜି ବହୁତ ଅଧିକା।
ହଁ ବଜାରରେ ଛୋଟ ର ବହୁତ ଅଧିକା କେଜି ହଁ।
ହଁ ଦୁଇଶହ ଟଙ୍କା ପାଖାପାଖି।
ହଁ କିନ୍ତୁ ତା ଟେଷ୍ଟ ଟା ବହୁତ ଭଲ।
ହଁ, ଆ, ଆ, ଆପଣ ବାଡିରେ କଣ ଗଛ ଲଗେଇଛନ୍ତି କଣ?
ଆମର ତ ଏଠି ସେମିତି କିଛି ବାଡି ନାହିଁ। ଯୋଉଠି ଆମେ ଆଉ ଗୋଟେ ଜାଗାରୁ ଆମେ ଅ, ଏ ଯଦି ଉଁ, ଥିଲା ଗୋଟେ ଜାଗାରେ ବ-ମାନେ ବାଡି। ସେଠି ଆମେ ଲଗେଇଥିଲୁ ଅମୃତଭଣ୍ଡା। ଆଉ ଆଉ ସେ ଆମ୍ବ ଲଗେଇଥିଲୁ ଆମ୍ବ ଗଛ। ଆଉ ଉ, ଆଉ ହୁଁ, ମା ବି ପକେଇ ଦିଅନ୍ତି ମଞ୍ଜି ହେକା। ଆ, ଥରେ ଗୋଟେ ପକେଇଦେଇଥିଲୁ ଉ, କଣ ଥ ଅଦା। ଅଦା ଥରେ ଏମତି ଗୋଟେ ଉଁ, ପୋଚି ଦେଇଥିଲା ମା। ସେଇଠି ଅଦା ଗଛ ଗୋଟେ ଗଛ ଗୋଟେ ଥିଲା କେତେଗୁରେ ଅଦା ବି ବାହାରି ଥିଲା। ଆଉ
ହଁ ସେମିତି ହିଁ ଅଦା ହୁଏ।
ହଁ। ଉଁ, ଏମିତି ଆଳୁ ବି କିଛିଟା ଏମିତି ଲଗେଇଥିଲେ। ଆଉ ବି ଏମତି ଅ, ଏବେ ଆମର ଏ ଅ, ମ-ମାନ କୁଣ୍ଡରେ ଫୁଲ କୁଣ୍ଡରେ ଏମିତି କେତେଳେ ପଡିଯାଇଚି ବୋଧେ ଆମର ଟମାଟର ମଞ୍ଜି କି କଣ ଏମିତି ମଞ୍ଜି ସବୁ ଅ, ଚ- ହାପେ ଉ, ଉଠେ ପ-ରହିଛି। ସେଠୁ ଗୋଟେ ଟମାଟ ଟ- ଚାରା ଗୁ-ଟମାଟର ଗଛ ବି ଉଠିଛି। ଆଉ ଆମ୍ବଟା କୁ ଆଉ ଗୋଟେରେ ପ ଦେଇଥିଲୁ ସେଥିରେ ଆମ୍ବ ଗଛ ସେ ଛୋଟ ଳୁ ଉଠିଛି ଏମ୍ ସବୁ ଛୋଟ ଛୋଟ।
ସେଗୁଡା ଗଛ ହବ ସେଥିରେ ବି ଭଲ ଫଳିବ। ଆଉ ବହୁତ ଭଲ ବି ଲାଗିବ।
ହଁ।
ଅଁ, ହଁ। ହଁ ମୋ ମୁଁ ମୁଁ ଆମ ବାଡିରେ ଲଗେଇଛି ଏବେ ସି ସେପଟା ଗଛ ଗୋଟେ ଲିଚୁ ଗଛ ଗୋଟେ ଆଉ ପିଜୁଳି ଗଛ ଦିଟା, ଗୋଟେ ହଉଛି ହବ ପୁରା ଲାଲ କଲର୍ ର ପିଜୁଳି। ତା ଉପର ଚୋପା ବି ଲାଲ ଭିତର ଟା ଗୋଲାପୀ। ଆଉ ପତ୍ର ବି ତାର ଲାଲ।
ଓ ପୁରା ମାନେ ପିଜ ପୁରା ଲାଲ।
ହଁ ପିଜୁଳି ଟା ଲାଲ ପିଜୁଳି ଗଛ ଟା ବି ଦେଖିବା ପାଇଁ ପୁରା ଲାଲ। ପିଜୁଳି ଭିତର ଟା ପୁରା ଗୋଲାପୀ। ଓ ହଁ, ଆଉ ଗୋଟେ ପିଜୁଳି ଗଛ ଲଗେଇଛି ସେ ବଡ ବଡ ସାଇଜ ହବ ପାଁ ଶଅ ଗ୍ରାମ ଚାରିଶ ଗ୍ରାମ ହଁ। ଆଉ ଗୋଟେ ଜାମୁକୋଳି ଗଛ ଟେ ଲଗେଇଚି, ଯୋଉଟା କି ଗୋଟେ ଦଶଟା ଜାମୁକୋଳିରେ ଗୋଟେ କେଜି ହେଇଯିବ।
ଆଁ, ଏତେ ବଡ଼-ବଡ଼? ଆମର ତ ଏଠି ଛୋଟ-ଛୋଟ ଜାମୁକୋଳି ମିଳୁଚି
ହଁ-ହଁ ସେ ବାହାର ଦେଶରେ ଜାମୁକୋଳିଟା। ସିଏ ପୁରା ବଡ-ବଡ ହବ।
ହଁ ଭଲ ଆପଣ ବୋଧେ ବହୁତ୍ ଗଛ ପ୍ରେମୀ ଆଉ ଗଛ ଲଗେଇବାକୁ ଭଲ ପାଆନ୍ତି।
ହଁ ଗଛ ଲଗେଇବା ପାଇଁ ମତେ ବହୁତ୍ ଭଲ ଲାଗେ ଆଉ ଫୁଲ ଗଛ ତ ମୁଁ ପ୍ରବଳ ଲ ଗେଇଚି ଆଉ ଯୋଉଗୁଡା କି ପ୍ରବଳ ମାତ୍ରାରେ ଘରେ ଫୁଲଗଛ ଲାଗିଚି। ହଁ କାଗେଜି ଫୁଲ ଆଉ ଗୋଟେ ଅଛି ଏ କଣ କହିଲେ ଗୋଟେ ଫୁଲଟେ ଅଛି ସେ ବାଇଗଣୀ କଲର ର ଫୁଲ ଫୁଟେ ଉପରେ ମାଡିବ ଯେମ୍ତି କାଗେଜୀ ଫୁଲ ମାଡେ। ଏମ୍ତି କାଗେଜି ଆଉ ଗୋଟେ ଅଛି ରସୁଣିଆ ତା ପତ୍ର ବି ରସୁଣ ଟାଇପ୍ ର ବାସ୍ନା ହବ ତା ଫୁଲ ବି ର କଣ ଟାଇପ୍ ର ବାସ୍ନା ହବ, ଆଉ ତାକୁ ସେ ଖାଇବା ଯୋଗ୍ୟ ଗଛ। ତାକୁ କଣ କରିବେ ଆପଣ ବେସନରେ କି ଏମ୍ତି ଛାଣିକି ବି ଖାଇପାରିବେ। ସିଏ ରସୁଣ ଫ୍ଲେବର୍ ଆସିବ ସ୍ଵାଦ ଟା ତାର ରସୁଣ ରସୁଣା ହବ ଆଉ ଭଲ ବି ଲାଗିବ।
ହଁ ନା ମୁଁ ଏଇଟା ମୁଁ ଜାଣିନଥିଲି। ଆପଣଙ୍କଠୁ ଜାଣିଲେ ଏବେ।
ହଁ ଆପଣ ରସୁଣିଆ ଖ ବଞ୍ଚିଲେ ସେ ଗଛଟା ନା ମାରିଲେ ବି ବାହାରି ଆସିବ, ତାକୁ
ହଁ ତାକୁ ଖାଆନ୍ତି?
ସେ ପ୍ରବଳ ମାଡିବ ନା ପ୍ରବଳ ଫୁଲ ଫୁଟିବ ହଁ ପ୍ରବଳ ମାତ୍ରାରେ ଫୁଲଟାକୁ ଖାଆନ୍ତିନି ତାର ପତ୍ରକୁ ବି ଖାଆନ୍ତି।
ହଁ-ହଁ।
ତାକୁ ଏମିତି ହାତରେ ଧରିକି ହାତରେ ଦଳି ଦେଲା ପରେ ତା ବାସ୍ନା ଟା ପୁରା ରସୁଣ ବାସ୍ନା ପରିକା ହବ।
ଆ ରସୁଣ ବଦଳରେ ତ ତାକୁ ବ୍ୟବହାର କରିହବ। ସେଟା କଣ ରସୁଣ ବଦଳରେ ବ୍ୟବହାର କରିହବ?
ହଁ ରସୁଣ ବଦଳରେ ବି ବ୍ୟବହାର କରିହବ। ନାଇଁ କେବଳ ବାସ୍ନା ହିସାବରେ ଆଉ ତ ସେଇ ଯେମିତି ମାଂସରେ ଆପଣ ଯେମ୍ତି ପେଷ୍ଟ କରୁଚେ ସେମିତି ୟୁଜ୍ କରିହବ କି ନାହିଁ ବ୍ୟବହାର କରିହବ କି ନାଇଁ ମୁଁ ଜାଣିନି।
ଆଜ୍ଞା, ନାଇଁ ମୁଁ ଯଦି ମାନେ ଯେମ୍ତି ଆମେ ଶାଗରେ ଅଳ୍ପ ରସୁଣ ଛେଚିକି
ଧରିନିଅନ୍ତୁ ଆପଣ ହଁ ଆପଣଙ୍କ ଲଙ୍କା ରସୁଣ ଧରିନିଅନ୍ତୁ ଆପଣଙ୍କ ହଁ ଧରି ନିଅନ୍ତୁ ଆପଣ ଲଙ୍କା ପାଗ ବନଉଚନ୍ତି ଆପଣଙ୍କ ପାଇଁ ରସୁଣ ନାହିଁ ଆପଣ ସେ ପତ୍ର ଦଳି ଦେଲେ ସିଏ କାମ ହେଇଯିବ।
ହଁ।
ହଁ। ଆଉ ଗୋଟେ ସେମିତି ଗୋଟେ ଜଙ୍ଗଲରେ ଗ ଗଛ ଅଛି ଛୋଟ ଛୋଟ ସେଟା ଯଦି ଆପଣ ଧନିଆ ପତ୍ର ନାହିଁ ସେଇ ପତ୍ର ବି ୟୁଜ୍ କରିପାରିବେ। ଧନିଆ ପତ୍ର ଯୋଉଠି ଯୋଉଠି ୟୁଜ୍ କରୁଛନ୍ତି ସେଟା ସେମିତି ସେମିତି ୟୁଜ୍ କରିପାରିବେ। ବ୍ୟବହାର କରିପାରିବେ।
ହଁ। ଜଙ୍ଗଲରେ ତ କେତେ ପ୍ରକାର ଗଛ ଅଛି ତା ଧୁରୁ ଆମେ ବହୁତ କମ୍ ବି ଜାଣିଚେ। ଉଁ କେତେ ପ୍ରକାର ଗଛ ଅଛି ମାନେ ଉ ଆମେ ଜାଣିନେବି - ବହୁତ ଜିନିଷ ମାନେ ଅଛୁପା ଅଛି ଆମ ପାଖରେ।
ସେ ଗଛ ଟା ଗୋଟେ ଲଗେଇଦେଲେ ସିଏ ବର୍ଷ ସାରା ଧଣିଆ ପତ୍ର ଆଉ ଖୋଜିବାକୁ ପଡିବନି ସେ ଗୋଟେ ଗଛର ପତ୍ର ଦ୍ଵାରା କାଟିକି ଆଣିଲେ ଲମ୍ବା ଲମ୍ବା ପତ୍ର ହବ। କାଟି ଗୋଟେ ପତ୍ର କାଟିକି ଆଣିଲେ ଏକାଥରେ କୁକୁଡା ମାଂସ ହଉ କିି ଯେକୌଣସି ତରକାରୀରେ ତାକୁ ପକେଇଦେଲେ ସେ ପୁରା ହେଇଯାଇଛି ଧନିଆ ପତ୍ରରୁ ସ୍ଵାଦ ଦଉଚି।
ହଁ। ସେଇଥିପାଇଁ ଆଉ ବହୁତ ଜାଣିଲେ ଆପଣଙ୍କଠୁକୁ ମାନେ ନୂଆ ନୂଆ ଗ
ହଁ ଆଉ ଗୋଟେ ଅଛି ହଁ ଆଉ ଗୋଟେ ଅଛି ଏ ଲେମ୍ବୁ ଘା ତାକୁ ଇ ଏହା ହଉଛି ଇଂରାଜୀରେ ସେ ଅଲଗା ମାନେ ସେମ୍ ନାଁ ଟା ଇଂରାଜୀରେ ହବ। କିନ୍ତୁ ତା ନାଁ ଟା ହଉଛି ଲେମ୍ବୁ ଘାସ ତା ପତ୍ର ଟା ପୁରା ଜାଣିପାର ପାରିଲେ ତ? ଲେମ୍ବୁ ଲେମ୍ବୁ ବା ରନ୍ଧା ହବ ତା ପତ୍ରରୁ ଗୋଟେ ତେଲ ବାହାରିଛି ତାର ବହୁତ ଦାମିକିଆ ତେଲ ଟା ପରଫ୍ୟୁମ ପାଇଁ ୟୁଜ୍ ହଉଚି। ଆ ବ୍ୟବହାର ହଏ ଆଉ ରହିଲା ତାକୁ ଆପଣ ଚାହା ବନେଇକି ବି ପିଇ ପାରିବେ।
ହୁଁ। ଆଉ ଏମିତି
ଆଉ ଫୁଲ ଗଛ ତ ବହୁତ ପ୍ରକାର ମୋ ପାଖରେ ଅଛି। ସଦା ବାହାର୍ ଦଶର ପନ୍ଦର ପ୍ରକାର ର କଲର ର ଏଇ ଯୋଉ ରଙ୍ଗର ଫୁଲ ଅଛି ମୋ ପାଖରେ।
ହୁଁ କୁହ। ଆଉ କଣ?
ଆପଣ କଣ ଗଛ ଭଲ ଲାଗେ ଲଗେଇବା ପାଇଁ?
ଗଛ ଲଗେଇବା ପାଇଁ ମୋର କହ ମୁଁ ଏଇ ଗଛ ସବୁ ଲଗେଇଛି। ଏହା ଏବେ ଏଇ ଲଗେଇଥି ଗୋଟେ ଆମ୍ବ ଟାକୁଆ ଗୋଟେ ବୁଥିଲି। ଆମର ଏଠି ତ ଭଲ ମିଠା ଗଛ ଆମ୍ବ ଅଛି। ଏ ସେ ମିଠା ଗଛ ଆମ୍ବ ତା ଗୋଟେ ଗୋଟେ ନେଇଥିଲି। ମୁଁ ଭାବିଲି ଆକୁ ଗୋଟେ ଗଛ କରିକି ତାକୁ ଆଉ ଗୋଟେ ଜାଗାରେ ପୋତିଲେ ଭଲ ହବ। ମୁଁ ସେଥିଲି ଗୋଟେ ମୁଁ କହିଲି ଗୋଟେ ଗୁଣ୍ଡରେ ମୁଁ ସବୁବେଳେ ସେଥିରେ ସବୁ ପରିବା ଚୋପା ହଁଉ ଯୋଉ ଠାକୁରଙ୍କ ଛଡା ଫୁଲ ଆଣିକି ପ ପକାଏ କି ମାଟି ଟା ଭଲ ମାଟିରେ ଖତ ହେଉ ମାନେ ଯାଉ ବୋଲିକି।
ହଁ। ହ। ହଁ।
ସେମିତି କରିକି ଉ ତାପରେ ସେ ଏବେ ଗଛ ଉଠିଛି। ଏକ୍ଟୁଆଲି ଗୋଟା ଗଛ ଲଗା ହେଇଥାଏ। ସେତେବେଳେ ଯେତେବେଳେ ସେଇଟା ଉଠେ ମତେ ଦେଖିଲେ ବହୁତ ଖୁସି ଲାଗେ ନା?
ହଁ ହଁ।
ଯେତଳେ ନୂଆ ନୂଆ ଗଛଟା ଉଠେ। ଆଉ
ହଁ ସେଇଟା ତ ବୋହୁତ ବଢ଼ିଆ ଲାଗେ କାରଣ ସେ ଯୋଉ ହେଇଥିବ। ଉଁ ଯେକୌଣସି ଜିନିଷର ଆପଣ ଗୋଟେ ଛୋ ଟ ବିଲେଇ ଛଅକୁ ବି ଦେଖନ୍ତୁ ଆପଣଙ୍କୁ ବଢ଼ିଆ ଲାଗିବ ଛୋଟ କୁକୁର ଛୁଆକୁ ବି ଦେଖନ୍ତୁ ବଢ଼ିଆ ଲାଗିବ ଛୋଟ ଗାଈର ଛୁଆକୁ ଦେଖନ୍ତୁ ସେଟା ବି ବଢ଼ିଆ ଲାଗିବ କାରଣ ଛଟ ଜିନିଷ ସବୁ ଭଲ ଲାଗେ।
ଉଁ ହଁ। ତାକୁ ସେ ବଡ଼ ହେଲେ ତାକୁ ଗୋଟେ ଆଉ ଗୋଟେ ଜାଗାରେ ଉଁ ଖୋଲା ଜାଗାରେ ନେଇକି ପୋତିିବି ଆଉ।
ଖୋଲା ଜାଗାରେ ଲଗେଇଥିଲି ଯୋଉଠି ସୂର୍ଯ୍ୟ କିରଣ ପ୍ରବଳ ମାତ୍ରାରେ ପଡୁଥୁବ ସେଇଠି ଲଗେଇ ଦେଲେ ସେ ଗ ଛ ଜଲଦି ଜଲଦି ବଡ଼ ହେଇଯିବ ଗୋଟେ ଦି ବର୍ଷ ଖରା ଦିନ ପାଣି ଦେଲେ ବାକି ତାଗେ ଓ ତାପରେ ଆଉ ଦି ବର୍ଷ ପରେ ଆଉ ଦବାକୁ ପଡ଼ିବନି।
ହଁ। ହ
ଆପଣଙ୍କୁ ମିଠା କଣ ପସନ୍ଦ କୋଉ ମିଠା?
ମିଠା ମତେ ଗୋଲାପଜାମୁ ପସନ୍ଦ।
ଗୋଲାପଜାମୁନ ପସନ୍ଦ ଆଚ୍ଛା ଗୋଲାପଜାମୁନ ବନେଇ ଆସିଚି ଆପଣ
ବନେଇ ଆସଚି। ଗୋଲାପଜାମୁ ତ ଏବେ ବି କେତେ ପ୍ରକାର ବନା ହଉଛି। ଅ ଏମତି ଗା ଯୋଉ ମଇଦାରେ ବି ଚକଡିକି ଏବେ ତାର ମାନେ ରେଡି ମେଡି ବି ଆସୁଚି ପ୍ୟାକେଟ ନହେଲେ ଏମତି ଏ ରେସ୍ ଯୋଉ ଏମତି ମଇଦା ଦଳିକି ତାକୁ ଗୋଲ କରିକି ଛାଣିକି ଶିରାରେ ପକେଇକି ବି କରୁଚନ୍ତି। ପ ପାଉଁରୁଟିିକି ବି ଆଣିକି କୁଁ ପାଉଁରୁଟିକୁ ଚକଡିକି ସେଥିରେ ଟିକେ ଅ ଉଁଅ କ୍ଷୀର ପାଉଡର ପକେଇକି ଅ ହଁ ଚକୁଡିକି ଗୋଳେଇକି ଛାଣି କି ସିରାରେ ପକେଇ ସେମିତି ବି କରୁଚନ୍ତି ବୋହୁତ ପ୍ରକାରର ଏବେ ଗୋଲାପଜାମୁନର
ହଁ ତାରି ପାଶ ଆଡ଼େ ମତେ କେମିତି ଛେନାପୋଡ଼ ପସନ୍ଦ ଛେନାପୋଡ଼ ମୁଁ ନି ଯେ ଘରେ ବନେଇବି। ଭଲସେ ପୁରା ବନେଇ ଆସିଚି ହଁ ଆପଣଙ୍କୁ ଘିଅ ପସନ୍ଦ ଗାଈର ଘିଅ ପସନ୍ଦ ଆପଣଙ୍କୁ?
ଘିଅ ନାଁ ଆ ବେଶୀ ପସନ୍ଦ ନୁହେଁ। ମତେ ଲହୁଣୀ ପସନ୍ଦ କିନ୍ତୁ ଘିଅ ପସନ୍ଦ ନୁହେଁ।
ଆଚ୍ଛା ଛେନାପୋଡ଼ରେ ପଡ଼ିଲେ ଆପଣ ଜାଣିପାରିବେନି ସିଏ ଓଟେ ବଢ଼ିଆ ବାସ୍ ନା ହବ ତ ଛେନାପୋଡ଼ଟା ବଢ଼ିଆ ଲାଗିବ।
ହଁ ଅଁ। ଭଲ ପୁରା ପ୍ରକାର ଅଲଗା ପ୍ରକାର।
ନାଇଁ ଛେନାପୋଡ଼ଟା ଅ ଓ ହଉଚି କଣ କି ପୁରା ସେ ଗୋଉ ଘିଅରେ ତା ଛେନାରେ ତିଆରି ହେଲା ସେଥିରେ ଘିଅର ଯଦି ବାସ୍ ଆଳା ଟିକେ ଅଧିକା ରହିବ। ଆଉ ଗୁଜୁରାତି ପଡ଼ିଥିବ ସେଟା ବୋହୁତ ବଢ଼ିଆ ଲାଗିବ ଆଉ ତା ସହିତ ଯଦି ତାକୁ ପ୍ରକୃତରେ ବ ଭଲସ ପୋଡ଼ା ହେଇଥିବ ତାହେଲେ ସେ ବେଶୀ ଭଲ ଲାଗିବ।
ହଁ ପୁ ପୁଅ